ଲୋ।
ଖାଇବା ସାରିଲା ହ୍ୟାଲୋ?
ହଁ ଖିଆ ପିଆ ଚାଲିଛି ଆଉ ହଁ।
ହୁଁ।
ହ୍ୟାଲୋ କଲେ ଖିଆ ପିଆ ଚାଲିଛି। ହଁ ସୋଇଲଣି। ହଁ ପୁଅ ବି ଶୋଇ ପଡ଼ିଲାଣି ତାକୁ ଖୁଆରିଲି ଆଉ ସମ ସେଠି ଖାଇସାରିଲୁଣି ଆଉ
ହୁଁ
ଆଉ ଆଉ କଣ କରୁଛୁ ତୁ
ଆଜି ବାବି ଆଇରେ ନା ବ ନାଇରେ ଆମ ଦୁଆରେ ବସିଥିଲେ କଥା ହଉଥିଲୁ ସବୁ
ତାଙ୍କ ଖବର ଏବେ କଣ କେ ଜାଣି
ତାର ତ ଆଖି ଖରାପ ସେ ରୋଷେଇ ବାସ କରନି ଆଇ ସବୁ ତକ ରୋସେଇବାସ କରୁଛି ଖାଇବାକୁ ଦଉଛି ସବୁ କାମ ଦାମ କରୁଛି ତାପରେ ସେଠୁ ଆଜି ଆଈ କାନ୍ଦୁଥିଲା ତାକୁ ମାନା ଆମକୁ କଣ ପଚାରିଲା ଯେ ବାନା ମୁ କଣ ପଚାରିଲା ତା ସ୍ତ୍ରୀ କି ମାମୁନି କି ହେଲା କି ଯଦି ସେ ପଚାରିଲା ତୁ କହିଥାନ୍ତୁ ହଁ ବୋଉଙ୍କୁ ପଚାର କେଏ ବୁଢିକି ପଚାର କଜେଇ ପିଲା ଖାଇ ଡ଼ାହାଣିକି ପଚାର
ଛି ଛି
ତାକୁ ନାଁ ଦେଇିଲ ନା ପିଲା ଟା ମଲା ଦିନ ନା ପିଲା ଟା ମଲାଦିନୁ ସେ ନୂଆ ନାଁ ଦେଇଛି ପିଲା ଖାଇଟା ଡାହଣି ମୁଁ ନା ପିଲା ଖାଇ ଡ଼ାହଣି ନା ଯାଇକି ବୋପା ଘରେ ରହିକି ତ ପିଲାକୁ ମାଇଲୁ ଆଉ ମତେ ନାଁ ଦେଇଛି ତାରି ମା ର ଆଇର ଖାଇଛନ୍ତି ପିଲାକୁ ଆଈ କହିଲା ନା ନେଇଥିଲେ ତ ସେବା କରିବାକୁ ଶାଶୁଘରକୁ ଆଉ ମୁଁ ପିଲା ଖାଇ ଡାଆଣି ହେଇ ଥିଲେ ମୋ ପୁଅ ଝିଅ ତିନିଟା କୁ ବଡ କରିକି ବଢେଇି କୁଢେଇକି ମଣିଷ କରିନଥାନ୍ତି ଆଉ ପିଲା ଖାଇ ଡାହାଣି କିଏ ନିଜକୁ ନିଜେ କହିବା କଥା ମତେ କହୁଛି
ହୁଁ ହୁଁଁଁ
ହଁ
ହଁ ମ ଆମର କଣ ଯାଇଛି
ହୁଁ
ଆ ହଁ ଆଜି ରୋଷେଇ କରିଥିଲୁ ସକାଳେ
ଆଜି ବୋଉ ରୋଷେଇ କରିଥିଲେ ମୁଁ କିଛି ବି କରିନି ଶାଶୁ କରିଥିଲେ ମୁଁ ଏମିତି ହେଇଛି ସେ ସେଥିପାଇଁ ଗୋଡ଼ ହାତ ପେନ୍ ଅଉଛି ଉଠୀ ପାରିଲିନି ତ ସେ ଭା କରିଥିଲା ଆଉ ସକାଳର ଅଣ୍ଡା ତରକାରୀ ଥିଲା ବି କାଲିର କାଲି ଯୋଉ ଭୋଜି ଖାଇ ପଡେଇ ଅଣ୍ଡା ତରକାରୀ ବଳି ଥିଲା ମୁଁ କହିଲି ଭାଇ ଅଣ୍ଡା ତରକାରୀ ଖାଇଦେବେ ଅଛି ଆଉ ଯାହା ଗୋଟେଟା କରିଦିଅ ସିଏଆଡୁ କରିଥିଲେ ହେରା କଣ ବେସର ଦେଇକି ପଣସ ମଞ୍ଜି ସବୁ କର ଆଉ ପକେଇକି ହେରା କଣ ବେସର କରିଥିଲେ
ହଁ
ଆଉ କିଛି କରିନ ମୁଁ କହିଲି ମୁଁ ଭେସର ଖାଇବିନି ଆଜି ତ ଗୁରୁବାର ମଣ୍ଡା ତ ଖାଇବି ମୁଁ କଣ ଖାଇବି ତାର ବା ଫୋନ କରିବା ସେ ଡାଲ ପଟ ପନିର ଆଣିକି ଆିଲ ମୁଁ ଭୋଜି ଆଣିଥିଲା ଯେ ମୁଁ ଭାତ ବଟର ପନିର ଡାଲି ଖାଇଦେଲି ଏମାନେ ସବୁ ଏଇଗୁଡା ଖାଇଲେ ଆଉ
ହୁଁ ଭଲ ଆଉ
ହୁଁ
ବେସ ତରକାରୀ ଆ ଆମର ପଣସ ମଞ୍ଜିିକା ପକେଇ ମୁ କରେ ମଝିରେ ମଝିରେ
ହୁଁ ଆଜି ଘଣ ରଷୋଇ କରିଥିଲୁ
ଆଜି ସକାଳେ କରିଥିଲି ଭାତ ଡାଲି ଭେଣ୍ଡି କଟା
ହୁଁ ଭେଣ୍ଡି ଖଟା କେନ୍ତାେ କରୁଛୁ
ଭେଣ୍ଡି କ ଟା ଭେଡିିକି ବଡ ବଡ ଟିକେ ସାଇଜ କରିକି କାଟି ଦଉଛି କାଟିଦେଇକି ତାକୁ ତେଲରେ ଟିକେ ଲୁଣ ଟିକେ ପକେଇ ଦେଇକି ଭାଜିଦଉଛି । ଟିକେ ଭାଜି ହେଇଗଲା ପରେ ତାକୁ ତେଲ ଜିରା ସୋରିସ ଶୁଖିଲା ଲଙ୍କା ଫୁଟଣ କରିବି ତାପରେ ବେସର ଦେଇ ଦଉଛି ବେସରରେ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ଲୁଣ ଟମାଟୋ ତାକୁ ବାଟି କି ରଖିକି ପେଷ୍ଟ ପକେଇ ଦେଇକି ତାକୁ ଟିକେ ଡାଙ୍ଗା ଡଙ୍ଗି ଦଉଛି ଡାଙ୍ଗା ଡାଙ୍ଗି କରିଦେଇକି। ବେସର ପାଣି ଦେଇ ଦଉଛି ବେସର ପାଣି ଦେଇକି ବେସର ପାଣି ଫୁଟିଲାଠୁ ଆମ୍ବୁଲ ପକେଇ ଦଉଛି। ଆଉ ଲଙ୍କାଗୁଣ୍ଡ ଟିକେ ଆଉ ଭେଣ୍ଡି ଭେଣ୍ଡି ଟା ତାପରେ ପାଣି ପୁରା ମରିକି ଜୁକୁ ଜୁକିଆ ହେଇଗଲେ। ତା ଉପରେ ଟିକେ ଚିନି ଆଉ ସ୍ୱାଦ ଅନୁସାରେ ଲୁଣ ଯାହା ପକେଇଦଉ ପକା ହଉଛି। କହିକି ତାପରେ ଓହ୍ଲେଇ ଦଉଛି ଆଉ। ହୁଁ ହଁ।
ହୁଁ ଭଲ ମୁଁ କେତେବେଳେ ଭେଣ୍ଡି ଖଟା ହେକା କରିନି।
ହୁଁ ଉଁ।
ନାଇଁ ଆମ ଯାଆ କରନ୍ତି ଭେଣ୍ଡି ବେସର।
ଉଁ ଏଇ ଭେଣ୍ଡି ଖଟା ଯାହା ବେଶର ସେୟା ନୁହେଁ କି?
ସିଏ ଭେଣ୍ଡି ବେଶର ହେଥିରେ ଚିନି ଫିନି ପଡିବନି କେବଳ ଲୁଣକୁ ଆମ୍ବୁଲ ପଡିବ।
ହେ ଲୁଣ କୁ ଆମ୍ବୁଲ ମୁଁ ଖାଲି ରାଇ କିିଣଆ ଲାଗିବ ବୋଲି ମାତ୍ର ଟିକେ ନଗୁ ସ୍ଲାଇଟ। ଟିକେ ଚିନି ପକଉଛି।
ଓହୋ ହେଇଗୁର ତାହେଲେ ମୁଁ କହୁଛି ହେରା ଭେଣ୍ଡି ବେସର ବୋଲି। ହେରାଲ ମାନେ ପୁରା ଜୁକ୍ ଜୁକିଆ ଭଳିଆ ଚୁନା ମାଛ ଯେମତି ହେମତି।
ହଁ ହେଇରାକ ଆଉ ଆମ୍ବିଳ ନୁହେଁ।
ହଁ ହେଇରା ସେ କରନ୍ତି।
ହଁ ଆମ ତମ ଆଡେ କରୁଛନ୍ତି ଆମ୍ବିଳ।
ହୁଁ।
ଭେଣ୍ଡିଆ ଆମ୍ବିଳ ମ ଗୁଡ ପକେଇ ଦେଇକି ତାକୁ ହାଣ୍ଡିଏ ପାଣି ଦେଇ ଦଉଛନ୍ତି ପଞ୍ଚ ଫୁଟଣ ଭୃସଙ୍ଗ ସବୁ ଫୁଟଣ କରିକି।
ହ ମ ଜାଣିଛି।
ହଁ। ଆଉ ଜାଣିଛୁ ଆଉ ଜାଣିଛୁ ଯୋଉ ସୋୟାବିନ୍ ବଡି ଚିଲି।
ହଁ ଥରେ କରିଥିଲି।
ହୁଁ ଉଁ।
ହୁଁ ଆଗ ସୋୟାବିନ ରେ ନୁହଁ କି। ପକୋଡା ପାଉଡର। ଅଦା ରସୁଣ ଜିରା ଲଙ୍କା ଟିକେ ଛେଚିକି ପିଆଜ କାଟିକି ସେ ସବୁ ମସଲା ମସଲିି ଗୋଳେଇକି ଟିକେ ଦହି ବି ମିସେଇଲେ ଭଲ ଲାଗିବ ସବୁ ଗୋଳେଇକି ଛାଣିଦବ ସୋୟାବିନ୍ ଗୁଡା ହେଲା କି ଛାଣି ଦେଇକି ତାପରେ ପିଆଜ କ୍ୟାପସିକମ୍ ବି ଛାଣିଦବା ତାପରେହେଠୁ ରସୁଣ ଚୁନ ଚୁନ କରି କାଟିଦବା ଅଦା ଟିକେ ତାରେ ଫ୍ରାଏ କରିକି ପିଆଜକୁ କ୍ୟାପସିକମ ପକେଇଦବା ଟମାଟୋ ଗୋଟେ ପକେଇଦବ ସୋୟା ସକ୍ସ ଭିନେଗର ଆଉ ଲ ଟମାଟୋ ସସ୍ ଲଙ୍କା ସସ୍ ଏରା ପକେଇବ ତାପରେ ସୋୟାବିନ୍ ରା ପକେଇକି ଟିକେ କଷି ସଲା ଭଳିଆ କରିଦବା ତାପରେ ବାହାର କରିଦବ ଆଉ ଚିଲ୍ଲି ସୋୟାବିନ୍।
ହଁ। ହମ ସୋୟାବିନ ଚିଲି କରୁଛନ୍ତି ଆହୁରି ପୁଣି କରୁଛନ୍ତି ହେଇରା କଣ କହିଲୁ? ଅ ଚିକେନ୍ ଚଲେ ଚିଲୀ କୋବି ଆଉ ପନୀର୍ ଚିଲ୍ଲି। ଛତୁ ଚିଲି ଛତୁ ପକୋଡା କରୁଛୁ ନା ନାଇଁ କେତେବେଳେ?
ନା ନା ଛତୁ ପକୋଡା ଛତୁ ଆଡେ ଖାଇବାକୁ କିଣିଆଣା ହଉନି ଛତୁ ପକୋଡା ହଉଛି। ଛତୁ ପକୋଡା ଯୋଉ କିଣିକି ଆଣା ହଉଛି ଖିଆ ହଉଛି।
ଏବେ ଆସିଗଲା ଛତୁ ସିଜିନି।
ହୁଁ ନାଇଁ ଆମର ଛତୁ ଫତୁ ସିଜିନ ଥିଲେ କି ନଥିଲେ କିଛି ନାହିଁ ଯେତେବେଳେ କିଣିକି ଅଣାହଉଛି ଖିଆ ହଉଛି ସେତିକି
ନାଇଁ ଆମର ଆ ଶ୍ରାବଣ ମାସ ହେଇଗଲେ ଛତୁ ଚାଲିଲା
ଏ ଯୋଉ ଆର ବର୍ଷ ଯୋଉ ଛାତୁ ଦେଇଥିଲୁ ସେରା କୋଉଠି ଫୁଟୁଛି କିଲୋ ଏତେ
ହେଇରାଗ ହେଇରାକ ପୁରରା ହେଇ ଛତୁ ନଡ ଛତୁ ନାଡ ଛତୁ
ହଁ ନାଡ
ଏଇଥର ଆଣିଲେ ଦେବିନି କି
ହଁ ରାତି ତ କଉ ଚେହେରା ଯୁଆଡ ହବ ମାଡିଯିବ ଜାଣିଛୁ କି ନା ଯୁଆଡ ହବ ପ୍ରବଳ ଫୁଟିବ
ଇ ଆଣୁଛନ୍ତି
ହଁ ବାକି ରାଜ ଯୋଉଠି ହବନି ମିଞ୍ଚା ମିଞ୍ଚା କି ହବ ମଲଲାହାର ଯଦି ନୁହଁରା ନାଳିଆ ଲାଗିବନି କେମିତି କଲୁ ଯଦି ଭଲ କିି ତଲ ମସଲା ଦେଇକି ଭାଜିଦବୁ
ଆମର କେମିତି ଆମର କେମତି ଆମର ପିଆଜ ଟମାାର ଦେଇକି ଭାଜୁନୁ ଆମର ବେଶର ଦେଇକି ଭାଜୁଛି
ବାଜୁଛି ନହେଲେ କେମିତି କରୁଛି କହ ବେସର କରିଦଉଛି ଯେ
ହଁ ବେସର ଗଲେ ନା ଆଳୁଆକୁ ବାଗଲା ଗୁଣ୍ଡି ପାଳ ଛତୁ ଟା ଯେମତି ବେସର କଲେ ବାସ୍ନା ଏଇଟା ସେମିତି ଦିନହ
ନାଳିଆ ଲାଗିବନି ଆଗ ଭାଜିକି ଅଲଗା ଥୋଇଦବୁ ତାର ବେସର କରି ପଛରେ ଜମମାନ ନା ଆଳିଆ ଲାଗୁନି
ହଁ ଆମର ଆଣୁ ସନ୍ଧ କାଳେ ଆମର ହଉଛି ଗୋଟେ ଯୋଉ ମୁଡିିବ ତାା ନୁହେଁ ସେଇଥିରେ ଢମେ ଢମେ କାଳ ଛଟ
ଏ ବାପା ମତେ ଛାତ ବାତି ଭଲ ଯଦି ଶ୍ରାବଣ ମାସକୁ ଏଇଠି ଥିବି ତ ଖାଇବି ଯଦି ତ ବାହାରକୁ ଯାଇଥିବ ଯାଇଥିବ କଣ ପାଇଁ ଯାଇ ହେଇନି କହିଲୁ ବାହାରକୁ ଏବେ ଯାଇଥାନ୍ତି ହେରି ଯୋଉ ଲୋକଟାର ଯୋଉ ନରୁଜନ୍ ହଁ ଘର ଭଡା ଦବ ସିଏ ନୁହଁ କି ସିଏ କଣ କରଛି ତା ଭାଇ ମରି ଯାଇ ଗାଁକୁ ଆସିଛରି ଯଦି ଗାଁକୁ ଆସିଚରି ତାର ସାହିତରେ କଥା ହେଲେ ଘର ଭୋଡା ଟା ନବୁ ନା ମନେ ଇଛା ସେ ଛୁଟି ଯାଇଛ ଛୁଟି ଯାଇଛି ଯୋ ସି ଘରକୁ ଆସିବ ଆସିବାରୁ ଏବେ ମ ସିଏ ଆସିଲା ହାରି ମାନେ ସାଙ୍ଗେ ସାଙ୍ଗେ ଘର ଭଡା ନିଆହବ ଆଉ
ହଉ ହଉ ଆଉ ତୁ ଗଲେ ଆଉ କଣ ଖାଇବୁ।
ହେଇଆ ପରା ଗଲେ ଆଉ କ ଖାଇବି।
ଆଉ ଆଉ ଥିବୁ ଯଦି ପଠେଇବି ଖାଇବୁ ଆଉ ନୂଆ ହେଇଯିବୁ ଆଉ।
ହଁ ଥିବି ଯ
ହଁ ଆମର କଣ କହୁଛୁ କଢେଇ ହବର ସିଝେଇକି ରଖି ଦଉଛି ତାକୁ। ଏ ଯଉ ଏଟା ଯଉ କଞ୍ଚା ରଖିବି ତାକୁ ବାଛ ବୁଛି କରିକି। ସିଝେଇ ଦଉଛି ପାଣି ମରିଗଲା ପରେ। ହଁ ପୋକ ହେଇଯିବ ମୁଁ ଏକାଥରେ ସିଝେଇକି ରଖି ଦଉଛି ଯେତିକି ଖାଇବା କଥା ସେତିକି ବ ବେ ର ଦେଇକି ଭାଜୁଛି ବେଶର ଦେଇକି ଭାଜିଲେ ଏମିତି ମାଉଁସ ଭାଜିଲା ଲେଖା ଲାଗୁଛି।
ବେସର ଦେଇକି କେମିତି ଭଜା ହବ ମ।
ବୋଲେ ବେସର ଆମେ ଯେମତି ସବୁ ପକେଇକି ଅମ ମସଲା ବାଟୁଚେ। କେମ କରିଦବା ଏ ଯଉ ପାଣି ମରଲା ପରକୁ ବେଳକୁ ତାପରେ ଆମେ ଖଡ଼ଗ ପୁରୀ ଟିକେ ଜିରା ଗୁଣ୍ଡ ଟିକେ। ଧନିଆ ଗୁଣ୍ଡ ଟିକେ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ସବୁ ଗୋଳେଇକି ଗୋଳେଇ ବେସର ଗୁରା ପକେଇଦବା ବେସରକୁ ପକେଇ ଦେଇକି ତାୱାରେ ପକେଇବା ପୁରା ମୁସମୁସିଆ ହେଲା ଯାଏଁ କେ ତେଲ ତେ ତେଲ। ଖାଲି ଦେଇ ଦେଇ କା ଭଜା ହବ।
ଓହୋ ଦେଖିବା ଏମିତି ଥରେ କରିବା ଆଉ।
ବଢିଆ ଲାଗୁଛିି ଏଇ ଯୋଉ ବିକା ହଉନି ପକେଟ ଛତୁ ଶହେ ଟଙ୍କିଆ ହେଇ ରାଗ ବେଶ ଦେଇକି ଭାଜୁଥିଲି ଯୋଉ ବଢିଆ ଲାଗୁଛି।
ନାଇଁ ମୁଁ ହେରା କେତେବେଳେ ବେସର ଦେଖି ଭାଜିିନି ଏମତି ନର୍ମାଲ ଭାଜେ ପିଆଜ, ଟମାଟୋ ପକେଇକି।
ଥିଲେ ଯେ ମୁଁ କହିଲି ଦେଖିଆ ବେସର ଦେଇକି ଭାଜିବା ଏରା କେମିତି ଲାଗୁଚି? ଭାଜି ନିଜେ ବଢିଆ ଲାଗୁଥିଲା। ହୁଁ ଆଉ ଏବେ ଦିନେ ତ ପାଳ ଛତୁ କୋଉଠି ଫୁଟିଥିଲା ଯେ ଆଣିଥିଲେ ଯୋଡେ ଯେ ଭାଜିଥିଲି ଯେ ମୋ ପୁଅକୁ ହେଇଗଲା ଆଉ।
ହୁଁ ତ ପୁଅ ତ ଛ
ହଁ। ମୋ ପୁଅର ଛତୁ ଆଉ ଆଉ ଏବେ ଛତୁ ସିଜିନ ତ ଆଉ। ହଁ ଶ୍ରାବଣ ମାସ ଆସିଲା।
ହେଲେ ତ ଘଡଘଡି ମାଇଲେ କହୁଛନ୍ତି ହେଇ ଛତୁ ଫୁଟିବ ତାପରେ।
ହଁ ଘଡଘଡି ମାଇଲେ ଫୁଟିବ।
ଆଇ ସନ୍ଧ୍ୟା ବେଳେ ଦେଖୁନୁ କେତ ଥର ଖାଲି ଲାଇନ ଯାଉଛି ଆଉଛି ଏନି ଟିକେ ଅଛି ଟିକେ ହେଲା।
ଏ ମେଘ ତ ହଉଛି ତିନି ଦିନ ହେଲା ଆଉ।
ରାତିରେ ଦେଖୁନୁ କାଟି ଦଉଛନ୍ତି ଚୁପ୍ କିନା। ଖାଲି ନିଦ ହେଇଯାଉଛି ବୋଲି ଜାଣି ହଉନି ମୁଁ ଏବେ ଯୋଉ ଉଠୁଛି ଦି ଦିନ ହେଲା ଜାଣୁଛି ମୁଁ ଦିଟା ରାତିରୁ ଉଠିଲା ଆସିକି ଲାଇନ୍ ନାହିଁ।
କାଲି ନା କଣ ରାତିରେ ନଥିଲା ଲାଇନ।
ହଁ।
ହୁଁ ହୁଁ। ହଁ।
ପ୍ରବଳ ଆଗରୁ ଗରମ ଯେମିତି ହଉଥିଲା ଏବେ ଟିକେ ଥଣ୍ଡା ଥଣ୍ଡା ଲାଗିଲାଣି। ମୁଁ ଆଉ ରାତିରେ ବେଶୀ ଏସି ଲଗଉନି ବନ୍ଦ କରିଦଉଚି।
ହଁ ମ ଥଣ୍ଡା ତ ଲାଗୁଚି ଆଉ।
ନାଇଁ ଏସି ନ ଲଗେଇଲେ ବି ରୁମ ରା ପଶି ହଉନି ଗରମ ବି ହଉଚି।
ହଁ ପରା ଆଉ ବର୍ଷା ଦିନ ତ ଆସିଲା ଭି ଆଉ ତାପରେ ଶୀତ ଦିନ ଆଉ ପୁରୀ ଯିବୁ ନା ନାଇଁ?
ପୁରୀ ହଁ ଏଇଥର ସେ ଆସିଲେ ଯିବି।
ହୁଁ ଜଗନ୍ନାଥ ମନ୍ଦିର।
ହୁଁ।
ହୁଁ, ହୁଁ ମଲା ଆଉ।
ହଉ ରଖିଦଉଚି।
ହଁ।